ହ୍ୟାଲୋ।
ହଁ ହ୍ୟାଲୋ।
କଣ କରୁଛନ୍ତି?
ଏବେ ବସିଛି ଆଉ। ଆପଣ କଣ କରୁଛନ୍ତି?
ମୁଁ ବି ବାହାରେ ବସିଛି। ନାଇଁ ବର୍ଷା ହଉ ଥିଲା, ଏବେ ଛାଡିଗଲାଣି।
ଆଚ୍ଛା କରେଣ୍ଟ ଅଛି? ହଁ ଆମ ଆମ ଆଡ଼େ ତ ବହୁତ ଜୋରରେ ବର୍ଷା ହଉଛି।
ନା ଉଁ। କାଲି ତ ପ୍ରବଳ ବର୍ଷା ହେଲା, ତିନିଟାରୁ ପୁରା ବର୍ଷା ହେଲା ପାଞ୍ଚଟା ଛଅଟା ଯାଏ ବର୍ଷା ବର୍ଷା ହେଲା, କାଲି ତିନିଟାରୁ ପୁରା ଲାଇନ ଯାଇଛି ଯେ ଯାଇଛି ଏବେ ପର୍ଯ୍ୟନ୍ତ ଲାଇନ ଆସିବାର ନାହିଁ।
ଆ ଆଉ ଫୋନ ଫାନ କେମତି ଚାର୍ଜ ବସଉଚନ୍ତି? ମାନେ ଏମତି କିଛି ହଁ ବା ଅସୁବିଧା ହଉନି କି?
ନାଇଁ ଏଇଠି ପଡିଶା ଘର ଇନଭେଟର ଅଛି, ତାଙ୍କ ଅଁ ଘରେ ନେଇକିନା ଚାର୍ଜ ବସେଇ ଦେଇଥିଲି ଆଉ।
ହଁ ହଁ। ଆଉ ମାନେ ରାତିରେ କେମତି ମାନେ ଶୋଉଛନ୍ତି ପୁଣି ଗରମ, ମଶା
କାଲି ତ ପ୍ରବଳ ହଇରାଣ, ପ୍ରବଳ ମଶା ଜମା ଶୋ
ହଁ ମାନେ ବର୍ଷା ଟିକେ ହେଲେ ବେଶୀ ତ ଏଇ ଏଇଟା ଆଉ ବର୍ଷା ହେଲେ ଆଉ ଲାଇନ କଟିବ ଆଉ ଶୋଇବୁ ହଁ।
ଘରେ ମସୁରୀ ଟାଙ୍ଗିକିନା ଶୋଉଚୁ।
ହଁ। ହେଲେ ବି ଯାହାହଲେ ଲାଇନ୍ ନଥବ ଗରମ ହଉଥିବ ନା ଆଉ।
ହଁ ଗରମ ତ ହଉଛି, ଗୁଳଗୁଳିଆଟା ହଉଛି ଆଉ। ବାହାରେ ଆସି ଆସିକିନା ବସିଚି ଭଲ ପବନ ଦଉଚି, ବାହାରେ ଆସିକି ବସିି ଘରେ ଲାଇନ ନାହିଁ ସକାଳେ ଆସିଥିଲା, ଘନ୍ ଘଣ୍ଟେ ଦି ଘଣ୍ଟା ରଖିଲା ପୁଣି ଯାଇଛି ଯେ ଏପର୍ଯ୍ୟନ୍ତ ଆଉ ଲାଇନର ଦେଖା ଦର୍ଶନ ର୍ଶନ ନାହିଁ।
ମାନେ ଏମତି ଆପଣ ମାନେ କିଛି କମ୍ପ୍ଲେନ୍ କରୁନାହାଁନ୍ତି କି ଏତେ ସମୟ ହେଲାଣି
ହଁ କମ୍ପ୍ଲେନ କରୁଛି କାଲି ବହୁତ ଜୋରେ ଯୋଉ ବିଜୁଳି ଘଡଘଡି ହେଇଥିଲା, କୁଆଡେ ଯଦି ମ ଟର ପୋଡିଯାଇଥିବ କି କଣ।
ହଁ। ଅଁ ମୁଁ ତ ଏବେ ଏଇନା କିଛି ଖାଇନି ଖାଇବି ଆଉ।
ଉଁ ହୁଁ। ବର୍ଷା ହୋଉଚି ଯେ ଛାଡୁନି ଲୁଗାପଟା ଶୁଖେଇବା ବି ବୋହୁ ତୁ ଅସୁବିଧା ହୋଉଚି।
ହୋଉ ନହଲେ ଗାଧେଇବି।
କାଲି ତ ପୁରା ଲୁଗାପଟା ଶୁଖେଇ ଦେଇଚି ମୋର ଆଉ ମନେ ନାହିଁ ସବୁ ଲୁଗାପଟା ସବୁ ଓଦା ହେଇଯାଇଚି।
ହଁ ଆମର ବି ଆମର ବି ଏମତି ଶୁକୁନି ତାପରେ ଏ ଡ୍ରେସ ସବୁଗୁଡା ଆମର ବି ଓଦା ସବୁ।
ମୁଁ କାଲି ମୋର ଆଉ ମନେନାହିଁ ସବୁ ନେଇକି ସବୁ
କାଲି ତ ତିନଟା ବେଳୁ ବର୍ଷା ହୋଉଚି ଯେ ଏ ପର୍ଯ୍ୟନ୍ତ ଏବେ ଟିକେ ଏ ଭଲ ପାଗ
ଅଁ ଆ କଣ କହିଲେ?
ମୁଁ କହିଲି ବର୍ଷା ହେଲେ କଣ କରନ୍ତି?
ବର୍ଷା ହେଲେ ସେମତି କିଛି ତ ମାନେ କଣ ଏଇ ଯୋଉ ଡ୍ରେସ ପତ୍ର ଶୁଖେଇବା ପାଇଁ ନା
ନାଇଁ ଏମତି ବର୍ଷା ହେଲେ ଭଲ ଲାଗେନି ବାହାରେ ଭିଜିବାକୁ, ବୁଲିବାକୁ।
ହଁ ହଁ ବାହାରେ ତ ଏମତି ବୁଲିବା ପାଇଁ କିଛି ନାହିଁ। ତାପରେ ଏଇ ଯୋଉ ବେଶୀ ଥଣ୍ଡା ଫଣ୍ଡା ଜର ଫରକୁୁ ମାନେ ଦେହ ଫେହ ଖରାପ ହବ ବୋଲି। ଏଇ ବାହାରକୁ ଛାଡନ୍ତିନି ଘରେ।
ହୁଁ ତ ତ ବର୍ଷା ହେଲେ ସନ୍ଧ୍ୟାବେଳେ ଚାହା, ପକୁଡି ଖାଇବାକୁ ଭଲ ଲାଗେ ଆପଣଙ୍କୁ ଭଲ ଲାଗେ ନା?
କଣ କହିଲେ?
କହିଲି ବର୍ଷା ହେଲେ ସନ୍ଧ୍ୟା ବେଳେ ଚାହା, ପକୁଡି, ଖାଇବାକୁ ଭଲଲାଗେ ଆପଣଙ୍କୁ ଭଲଲାଗେ? ଏ
ହଁ ମତେ ଭଲ ଲାଗେ ଆଉ ଏପଟେ ବର୍ଷା ହୋଉଥୁବ ପୁଣି ଚାହା ପକୁଡି ତ ଆଉ ପୁଣି ରାତିରେ ବି କି ଏମତି କିଛି ମାନେ ହାଲକା ଫୁଲକା ଜିନିଷ ଖାଇବାକୁ ବୋହୁତ ଭଲ ଲାଗେ ସନ୍ଧ୍ୟା ବେଳକୁ।
ହଁ ମୁଢି ମିକ୍ସଚର।
ହୁଁ ହୁଁ ହୁଁ ସେଇରା ବିର ଆଉ ଆପଣଙ୍କୁ କଣ ରୋଷେଇ କରି ଆସିଚି?
ମତେ ସେମତି ସବୁ କିଛି ଆସିଚି। ମାଆଙ୍କଠୁ ଶି
ହୁଁ ହୁଁ ହଁ ହଁ।
କିଛି କିଛି ଶିଖିନି କିଛି କିଛି ଶିଖିଚି ଆଉ। ଏମତି ନର୍ମାଲ୍ ଭା ଭାତ, ଡାଲମା, ଭଜା, ଆଉ ଚିକେନ୍ କରଦେବି।
ହଁ ଚିକେନ୍ କେମତି ହୁଏ କି କହିବେ ଟିକେ।
ଚିକେନଟା ତ ବୋହୁତୁ ସହଜ କଥା ଆପଣଙ୍କୁ ଆସିନି।
ଏ ନାଇଁ ମ ସେଇଡା କୋହୁଚି ଟିକେ କୋହୁନାହାନ୍ତି କଣ ମାନେ ଚିକେନ୍ କଣ କେମତି କରାଯାଏ।
ଫାଷ୍ଟ ଆପଣ ଉମ୍ ତେଲ ପକେଇବେ ତାପରେ ପିଆଜକୁୁ ଅଁ ପିଆଜ କାଟିକି ବାଟି ଦେଇଥିବେ ଏ ଅଦା, ରସୁଣ ପେଷ୍ଟ କରିଦେଇଥିବେ। ତାକୁ ମସଲା ସେ ଉମ୍ ପିଆଜ ଫା ପେଷ୍ଟର ଫାଷ୍ଟ ପ ପକେଇବେ ତାପରେ ଅଦା, ରସୁଣ ଉଁ ପକେଇକି ତାକୁ ମସଲା ବୋହୁତ ଭଲସେ ତାକୁ ଜାରିବେ। ସିମ୍ ପୁରା ଜାରି ହେଇସାରିଲା ପରେ ଯେମିତି ତେଲ ବାହାରିବ ମସଲ ରୁ ଜାଣିବେ ଯେ ମସଲା ଟା କଷି ହେଇଗଲାଣି। ତାପରେ ସେଥେରେ ଚିକେନ ମସଲା ଗୁଣ୍ଡ ପକେଇବେ ତାପରେ ଚିକେନ ପ କେଇବେ ଚିକେନ୍ ତାଙ୍କୁ ଫୁଣି କଷିବେ ତାପରେ ଚିକେନ ନ ଆପଣ ମିଡିୟମ ରେ ଦେଇକିନା ତାକୁ ଘୋଡେଇକିନା ରଖିବେ ଦ ପନ୍ଦର ମିନିଟ୍ ପ ପର୍ଯ୍ୟନ୍ତ ପୁରା ତା କୁ କଷି ଚାଲିଥିବେ ସିଝିବା ପର୍ଯ୍ୟନ୍ତ।
ତାକୁ ଆପଣ ଯଦି କଷା କରିକି ଖାଇବା କଥା କସ୍ କଷା ମାନେ ଅଳ୍ପ ପାଣି ଦେଇକିନା କଷା କରିକିନା ଖାଇବେ ନହେଲେ ନାଇଁ ଯଦି ତରକାରୀ କରିବା କଥା ଅଧିକ ପାଣି ଦେଇକିନା
ତାକୁ ତରକାରୀ କରିବେ ଆଉ। ଫୁଟେଇବେ ତାପରେ ଲାଷ୍ଟରେ ତାକୁ ଗରମ ମସଲା ଦେଇକିନା ଧଣିଆ ପତ୍ର ଦେଇକିନା। ତାକୁ ଖାଇବେ ଭଲ ଲାଗିବ।
ହଁ ହଁ। ମାନେ ଚିକେନ ଟା ପଖାଳ ସହିତ ଖାଇବାକୁ ଭଲ ଲାଗେ ନା କଁ ଗରମ ସହିତ ନା ରୁଟି ଏମିତି ନାନ୍ ଫାନ୍ ନ୍ ଖାଇବାକୁ ଲାଗେ।
ଆଉ ଚିକେନ କଷା ସହିତ ପଖାଳ ଖାଇବାକୁ ଭଲ ଲାଗେ ଆଉ ଚିକେନ ତକାରୀ ହେଲେ ଚକୁଳି ପିଠା। ହଁ ଭଲ ଲାଗେ।
ହଁ ହଁ।
ଆପଣ ଚିକେନ ଖାଉନ।
ହଁ ମତେ ଭଲ ଲାଗେ।
ମା
ହେତେ ନୁହେଁ ଏନ୍ତି ଟିକେ ଟିକେ ଭଲ ଲାଗେ ଆଉ ମାନେ ଟିକେ ଆଉ ଖାସି ମାଂସ ଟା ମତେ ଟିକେ ଭଲ ଲାଗେ ବେଶୀ।
ହୁଁ ମୁଁ କହିଲି ମାଆ କରିଦିଅନ୍ତି ଆଉ।
ହଁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ସମସ୍ତେ ଭଲ ଅଛନ୍ତି ଆଉ ଆପଣଙ୍କ ଘରେ ସମସ୍ତେ ଭଲ।
ହଁ ଆଉ କୁଆଡେ ବୁଲାବୁଲି କରି ଯାଇଚନ୍ତି ନା ଯାଇନାହାନ୍ତି ଆଉ।
ନାଇଁ କୁଆଡେ ଯାଇନି ବୁଲିବାକୁ।
ଆଉ ମାନେ ଚିଲିକା ଫିଲିକା କେବେ ଯାଇଛନ୍ତି କି କେବେ।
ମୁଁ ଛୋଟୋ ଛୋଟୋବେଳେ ଯାଇଥିଲି ସେଇ ନବମ ଦଶମ ଅଁ ପଢିଲା ବେଳୁକୁ ଯାଇଥିଲୁ ଆଉ।
ହୁଁ ହଁ ଏମିତି ମାନେ ଚିଲିକା ର ବି ଗୋଟେ ଷ୍ଟୋରି ଅଛି ତାର ଯୋଉ ମାନେ ସେଠି ନାଇଁ ମୁଁ କେବେ ଯାଇନି। ନାଇଁ କେବେ ଯାଇନି। ହଁ କଣ୍ଡରେ ଜଣେ ମା ହଁ। ହଁ ମା କଣ ବୁଡ଼ି ଯାଇଥେଲେ ହୁଁ।
କିନ୍ତୁ ମାଙ୍କ ପିଲା କିଛି ବି ଅସୁବିଧା ହେବନି।
ହଁ।
ମାଆଙ୍କୁ ଡାକି ଡାକି ଗଲେ କିଛି ବି ଅସୁବିଧା ହବନି ବୋହୁତ ଭଲରେ ଆମେ ଯାଇଚୁ ଭଲରେ ବି ଆ ଠାକୁ ରଙ୍କ ଦର୍ଶନ କରିକିନା ବୋହୁତ ଭଲରେ ବି ଫେରିଚୁ ସାଙ୍ଗସାଥି ବୋହୁତୁ ମାନେ ବୋହୁତ ମଜାମସ୍ତି କରିକିନା ଆସଥିଲୁ ସେ ଦିନ ଆଉ ଭୁଲି ହବ ନା।
ହଁ ହଁ।
ଛୋଟୋବେଳର ଗୋଟେ ସ୍ମୁତି ଆଉ ସେଦିନ ଆଉ କେବେ ଫେରିବନି। ତାକୁ ବହୁତ୍ ମାନେ ଆମେ ମନେ ପକଉଛୁ। ଯେତବେଳେ ମନେ ପଡେ ଭଲ ଲାଗେ ସେ ସବୁ।
ହୁଁ।
ସେପଟେ ଭୈରବୀ ଚିଲିକା
ଆ ଭୈରବୀ ମାଙ୍କ ମନ୍ଦିର ଯାଇଛନ୍ତି?
ହଁ ସେଇ ସେଇପଟେ ଯାଇଥିଲୁ ଭୈରବୀ ଚିଲିକା ଆଉ ଓ ଭଗବତୀ
ଆଉ ତାରା ତାରିଣୀ ଏମିତି ସବୁ ଯାଇଥିଲୁ ବୁଲିକିନା ଆସିଥିଲୁ ଆଉ।
ହଁ। ଆଉ କେତେବେଳେ ମାନେ ଅ ଓଡିଶା ବାହାରକୁ କୁଆଡ଼େ ଯାଇଛନ୍ତି? ମାନେ ଗାର
ନାଇଁ ଯାଇନି ଆପଣ ଯାଇଛନ୍ତି?
ନା ମୁଁ ବି ଯାଇନି।
ଓଡିଶା ବାହାରକୁ ଯିବାର କିଛି ସୁଯୋଗ ମିଳିନି କି କେବେ ବି ଯାଇନୁ ଆଉ।
ମୁଁ ବି କେବେ ଜାଇନି। ଏମିତି ଖାଲି ଯାହା ଶୁଣିବା କଥା ବୁହି ରେ ଯାହା ଯେତିକି ପଢ଼ିବା କଥା ସେତିକି।
ହଁ ସେମିତି ସମୟ ସୁବିଧା ହେଲେ ଯିବା ଆଉ।
ଅ ହଁ। ଆଉ ଏବେ?
ଆଉ ଏବେ କଣ କରିବେ?
ଏବେ ତ ଯିବି ମାନେ ମୁଁ ଏପର୍ଯ୍ୟନ୍ତ ମାନେ ଗାଧେଇନି ଖାଇନି ବର୍ଷା ଆସି ବସିଛି।
ଏପର୍ଯ୍ୟନ୍ତ ଗାଧେଇ ନାହାନ୍ତି କି ଖାଇ ନାହାନ୍ତି?
ହଁ ହଁ ମାନେ ସକାଳୁ ଖାଇଥିଲି ହେଲେ ଏବେ ଖାଇ ନି ଆଉ।
ଗାଧେଇ ବିି ନାହାନ୍ତି ଏତଳ ଯାଏଁ?
ହଁ ଆଉ ବର୍ଷା ହଉଛି ଯେ ଆଉ ମାନେ ଆମ ଡ୍ରେସ ଫେସ୍ ଗୁଡ଼ା କିଛି ଶୁଖୁନି ଯେ ମାନେ ଘରେ ଏ ଯୋଉ ବର୍ଷା ଯୋଗୁ ସେଡ଼ାକ ଫାଷ୍ଟ ଏବେ ତାକୁ ପକେଇଲୁ ଶୁଖେଇବା ପାଇଁ ତାପରେ ସେ ସରିଲା ପରେ ଯିବି ଗାଧାଇବି ଆଉ।
ଫ୍ୟାନ ତଳେ ଶୁଖେଇ ଦିଅନ୍ତୁ ଜଲଦି ଶୁଖିଯିବ।
ହଁ ଏମିତି ରାତିରେ ଗୋଟେ ଏମିତି ରାତିରେ ଫ୍ୟାନ ତଳେ ପକେଇ ଦେଲେ ହେଇଯିବ ଆଉ।
ହଁ। ନାଇଁ ଏତଳ ହେଲାଣି ଗାଧୋଇ ପଡ଼ିବ ନା ଆଉ? ପୁଣି ଗାଧେଇବା ଟାଇମ୍ ବେ ଟାଇମ୍ ହେଲେ ବହୁତ ଥଣ୍ଡା ହେଇଯିବ।
ମୋର୍ ଅଭ୍ୟାସ ଟିକେ ଥାଏ କି ମୁଁ ଲେଟ୍ ରେ ଗାଧାଏ ବୋଲି ତିନିଟା ବେଳକୁ ଗାଧାଇବା ବୋଲି ଅଭ୍ୟାସ ଅଛି।
ଆଚ୍ଛା।
ଆଉ ଆପଣ କଣ ମାନେ ଶୀତଳ ଷଷ୍ଠୀ ପୂଜା ହେଇଥିଲା କି ମାନେ
ହଁ ହଁ ଏଇଠି ଆମର ଗାଁରେ ହେଇଥିଲା।
ହଁ ହୋ ବା।
ହେଇଥିଲା ଗାଁ ରେ ଭୋଜି ଭାତ ବି ହେଇଥିଲା। ଆମେ ଯାଇଥିଲୁ ଠାକୁରଙ୍କୁ ଦର୍ଶନ ଦର୍ଶନ କରିକି ଠାକୁରଙ୍କ ପ୍ରସାଦ ପାଇକିନା ଆସିଥିଲୁ ବହୁତ ଭଲ ଲାଗିଲା।
ହଁ।
ହଉ ଆପଣ ଯାଆନ୍ତୁ ଗାଧେଇବେ ଖାଇବେ ମୁଁ ରଖୁଛି।
ହଉ ହଉ ଠିକ୍ ଅଛି।